ମୁଁ ଏଇ ଘରେ ଅଛି।
ଆ ଆସୁନୁ କ୍ଲବ ଘର ପାଖକୁ
ନାଇ କଣ ହେଲାକି?
ବସିଥାନ୍ତେ ଆଉ ଘରେ ବସ ଯିଏ କ୍ଲବ ଘର ପାଖରେ ବସିଥାନ୍ତେ।
ହ ଯଦି ଓହୋ ହଉ ଯିବି ଆଉ ଟିକେ ଛାଡିକି ଯିବାକୁ ପଡିବ କାହିଁକିନା ଘରେ କାମ ଅଛି ତ?
କଣ କାମ ଅଛି କି?
ମୁଁ ଏଇ ଯାଇଥାନ୍ତିି ମାମୁଁ ଘରୁକୁ ଟିକେ
ମାମୁଁ ଘରକୁ କଁ ପାଈଁ?
ଇଏ ହୋଉଚି ଏଇଠି ଏଇ ମାମୁଁ ଆଇଥିଲେ ଆଉ ଯିବି ଦେଖିବା ଯଦି ହବ ଯିବି ଆଉ
ଅ ହ। ହଁ ଆମେ ଏଠି କ୍ଲବ ଘର ପାଖରେ ବସିଛୁ ବିଶାଲ ମୁଁ ପ୍ରକାଶ ବିକାଶ ବାଦଲ ହେରିକ ଘାରିକା ସବୁ ବସିଛୁ। ସେ ବାଦଲ୍ ଭାଇ ଏଇନା କହୁଥିଲେ ଗୋଟା କଷ୍ଟମ ଖେଳିଆକୁ ତ ମୁ ସେଇ କଥା ମୁଁ କହିଲି ଏକା ସାନ ବଡ କୁ ଡାକିଦିଏ କାଳେ ସେ ଘରେଥିବେ। ତୋ ଭାଇ ତ କଣ ମାମୁଁ ଘର ପଳେଇଛି ତୁ ବି ଏଇନା କଅଁ କହୁଛୁ ମାମୁଁ ଘର ଯିବୁ ବୋଲି। ଆଉ ଦେଖିବା ଆଉ କଅଁ କରିଆ ଆଉ ନହେଲେ ତମେ ସେଇଠି ରହିକି ଖେଳିପାରିବନି।
ହଁ ହଁ ଖେଲଦବା।
ଓ ହଉ ହଉ ବାଦଲ ଭାଇ ଘରିକା ଦେଖିବା ବନାନ୍ତୁ ବନେଇ ସାଇଲା ପରେ ମୁଁ ତାକୁ ଡାକିକି ଖେଳିଆ ଆଉ ଏ ସବୁ ପିଲା ବଇଚନ୍ତି ଫେଣି ରଥଯାତ୍ରା ବିଷୟରେ କଣ ମିଟିଂ ହବ କଉଚନ୍ତି? ମୁଁ କଇନି ପପୁ ନନା ଘରିକା ସେ ବସିଲେଣି ମୁଁ କଇଲି ଏତେ ପିଲା ଆସ୍ ସିନାନାଆନ୍ତି ତା ଭିତରେ ଆମେ ଗୋଟେ କଷ୍ଟ୍ୟୁମ ପକେଇ ଦବା ସେଇଆ କଉଥିଲେ କୋଉଥିଲେ ବଡୁକୁ ସାନୁକୁ ଡାକିଆକୁ। ଆଁ।
ଆସିଲେ ବାଦଲ ଭାଇ ଘରିକା ଆଉ କଁ ଖେଳିବୁ?
କଅଁ ଖେଳୁଥିଲ କି?
ବଡି ବଡି ଖେଳୁଥୁଲୁ।
ହଁ ବଡି ବଡି ବଡି ବଡି ତ ନା ଗାଁ ପିଲା କଣ ନା ସବୁଥିରେ ବଡି ବଡି କଷ୍ଟ୍ୟୁମ ଖେୁଳୁଚନ୍ତି ଆଉ ହେଡସଡ କଷ୍ଟ ତୁମେ ଆମ ଗାଁ ଛୁଆ କିଏ ଖେଳୁନାନ୍ତି ଏଷ୍ଟଡ ହେଡ଼ସଟଟୁ କିଏ ଖେଳୁଚନ୍ତି? ହେଡଶଟକ ଟଙ୍କା ରେ ତୋର ମୋର ତୋ ବଡ ଭାଈର କଳପାର ଆଉ ଟୁବୁନିର ଖେଳୁଚନ୍ତି ନହେଲେ ହେଡ଼ସଟକ କଷ୍ଟମ ଆଉ କେହି ଖେଳୁନାଆନ୍ତି। ଏମାନଙ୍କୁ ଖାଲି କହିବା କଥା ଆସିକି ଖେଳିବା କଥା ନହେଲେ ହେଡସଟ୍ କଷ୍ଟମ ଏମାନେ କେହି ଖେଳନ୍ତିନି ତ
ଦିଟା ଡିଏଭି
ହୁଁ। ହେଡସର୍ଟ କଷ୍ଟ୍ୟୁମ ଏ ଖେଳିପାରିବେନେଆଇ ମାନେ ଏ ଥର କଷ୍ଟ୍ୟୁମ କଅଁ କରିଆ କହିଲୁ ହାଲୋ।
ହୁଁ।
ଏଥର କଷ୍ଟ୍ୟୁମ କରିଆ କି ଦେଖେ ମାନେ ହେ ହେଡ୍ ସ ମାନେ ହେଡସର୍ଟ କଷ୍ଟ୍ୟୁମ ରହିବ ଦେଖେ ଗାଁ ପିଲା ସବୁ ଖେଳିବେ କିନ୍ତୁ କଅଁ ଖେଳିବେ କଇଲୁ? ମାନେ ତାଧେରେ ଇଏ ଗନ୍ ରଖିଦେବା ୟୁଏମ୍ପି ଏମ୍ପିଓଡି ହେଡସର୍ଟ ରେ ୟୁଏମ୍ପି ଏଫିଓଡି ଗୋଟେ ରଖିଦବା।
ହଁ ହଁ ତାହେଲେ ଯାଇଁକି ଖେଳିବେ।
ତାଡେ ଯାଇଁକି ସେ ଖେଳିବେ ମାନେ ସ୍ଥାର୍ ଗନ୍ ବି ରଖିଦେବା।
ହଁ କଇବୁ ଏସ୍ ବିିଡି ରଖିବେ ଏସ୍ ବିିଡି। ଏସ୍ ବିଡି ରଖିଲେ ମୁଁ ଏକା ମାରଦେବି।
ସେ ହଁ ସେଟା ର ନାନେ ନ ଥାଏ ଯୋଉ ସବୁ ଗନ୍ ରଖିଦବା। କିନ୍ତୁ କଁ କଇଲୁ ମାନେ ସେଇ ରୁଲୁ ଆଉ ରିଭାଇଜଟା ନାହିଁ ଆଉ ରିଭାଇଜଟା ହେଡସଟ୍ ରେ ନଥାଏ ଆଉ କଣ?
ହଁ ସବୁ ଗନ୍ ନଗୋଉଚ ସବୁ ଗନ୍ ବାଦଲ ଭାଈ ବି ସେଇକଥା କୋଉନଥିଲେ ଯଦି ହେଡସର୍ଟ ଖେଳିବ ତାହେଲେ ସବୁ ଗନ୍ ରଖ। ସେ ଯିଏ ଯାଆ ପାରିବ ଯୋଉ ଗନ ଚଲେଇଲା ଆଉ
ହାଲୋ ଏ ତଥାବି ପାରିବେନି।
ହଁ। ସେ ରଖିଲେ ବି ତଥାପି ସବୁ ଗନ୍ ରଖିଲେ ବି ବାଦଲ ଆଈ ଘରୀକା ପାରିବେନେଇଁ ସେତ ବାଦଲ ଆଈ ତ ଦଶ ଦୀନ ରେ ପନ୍ଦର ଦିନେ ଥରେ ଗେମ୍ କୁ ଆଉଚି ସେତ ଖେଳୁନି ଟୋଟାଲି। ଆଉ ଫେଣି ଏ ଗୁଲିଆ ତ ତାର ମନ ହେଲେ କହୁଛି ହେ ମୁଁ ଖେଳିବି ଖେଳିବିନି ତାର ତା ମନ ଅନୁସାରେ ଖେଳୁଛି। ଆଉ ଇଏ ପ୍ରକାଶ ଘରିକା ଖେଳୁଦୋଉଚନ୍ତି ପ୍ରକାଶ ଆଈ ବିଶାଲ୍ ଆଈ ଘରିକା ଖେଳୁଚନ୍ତି ବିଶାଲ୍ ଆଈ ସେଦୀନ କଅଁ ।
ହେଲେ କଣ ଭଲ ଖେଳୁଥିଲା?
ବିଶାଲ ସେଦିନ ଡିଜଡଜଡ ସେଦିନ ବଜେ ବଜେଇ ଦଉଥିଲା ତମ ସାଙ୍ଗେ ଖେଳୁଥିଲା ବିଶାଲ ଡିଜଡ ଭଲ ବଜେଇ ଦଉଥିଲା।
ମତେ କାଇଁ ଲାଗେ ମୁଁ ବିଶାଲ ହେଲେ କଣ ଏତେ ସିରିଅସ ଭାଇ ତାର ବି
ଯଉ ମୁଁ ଲକି କଇଲି ଏତେ ଇଏ ରେ ଖେଳେ ନା ନର୍ମାଲି ଖେଳିବୁ ନର୍ମାଲିଆରେ ଖେଳିଲୁ। ତାଳ ସହିତ ବ୍ୟାଗ କରି ପଳେଇଲେ କଣ ବିସଲା କି ନା ତମ ପିଲା ଗୁଡା କିଏ ବ୍ୟାଗ କରି ପଲା।
ହଁ ହଁ କ୍ଷତି।
ହଁ ଛାଡ ସେ ଗେମ୍ କଥା ଆଉ ଆଉ ରଥଯାତ୍ରା ଚାନ୍ଦା ଜାଣିଛୁ ତ କେତେ ଟଙ୍କା ହେଇଛି ଦେଖି ଜାଣିଛୁନା?
ଦେ
ରଥଯାତ୍ରା ଚାନ୍ଦା ଘର ପିଛା ହେଇଛି ମାନେ ମାନେ ଆମ କହୁଛି ଘର ପିଛା ମୁଣ୍ଡ ପିଛା ହଉଛି ଅଶୀ ଟଙ୍କା। ତମ ଘରେ କେତେଜଣ ଚାରି ଜଣ ଚାରି ଜଣ ଚାରିଜଣ ନା।
ହଁ।
ଚାରି ଜଣ ହେଲେ ଆଠ ଚଉ ବତିଶି ତିନିଶହ କୋଡିଏ। ଆମ ଘରେ ଆସି କେତେ ଜଣ ହେଲେଣି ଆମର ଚାରି ଚାରି ଚାରି ଚାରି ଆଠ ନଅ ଆମର ନଅ ଜଣ ଆସିଲେଣି ନଅ ଜଣ ମାନେ ନଅ ଅଷ୍ଟା ବାସ୍ତରୀ ସାତଶହ କୋଡ଼ିଏ ଟଙ୍କା। ମାନେ ମୁଣ୍ଡ ବି ଛା ଦେବେ ମୁଣ୍ଡ ପିଛା ଅଶି ଟଙ୍କା ଆସି କରିସାରିଲାଣି ଆ ସେ ଚାନ୍ଦା ଏତେ ଟଙ୍କା କଣ? ଚଳିବ ଠାକୁରଙ୍କ କାମରେ ପଛେ ଲାଗୁ କିନ୍ତୁ ପଇସା ନିଅନ୍ତୁ ଠାକୁରଙ୍କ କାମରେ ଲଗାନ୍ତୁ ଆମ ଗାଁ ଲୋକ ତ ଦେଖ ପଇସା ନିଅନ୍ତୁ ଠାକୁ କୁରଙ୍କ କାମରେ ନ ଲଗେଇକି ଅଲଗା କଉ କାମରେ ଲଗେଇ ଦଉଛନ୍ତି।
ସେଇ ଭଳିଆ କାମ କରନ୍ତୁ ରଥ।
କଣ କରୁଛନ୍ତି ନା କିଏ ରଖି ଦଉଛନ୍ତି କିଏ ନେଇଯାଉଛି ମାନେ ସେଇଟାକୁ ରଖିଦେଲେ ରଥ ଯାତ୍ରା ହି ପଇସା ମନେକର ରଥଯାତ୍ରା ପଇସା ବଳିିଲା ପଇସା ବଳିଲେ ତମେ କଣ କରିବ ନା ସେଇ ପଇସାଟାକୁ ଗଣେଶ ପୂଜାରେ ମ୍ୟାନେଜ ମ୍ୟାନେଜ କରିଦବ। ଗଣେଶ ପୂଜା ଟାଇମ ରେ ଯଦି ପଇସା ସଅଟ ହେଲା ତାଲେ ସେଇ ଟାଇମ ରେ ମ୍ୟାନେଜ କରିବ ଏଇଭଳିଆ ଯଦି ମାନେ ଏହେଁ ସିଷ୍ଟମଟା ରୁହନ୍ତା ତାଲେ ତାଲେ ଗାଁରେ ସବୁ ପର୍ବ ପର୍ବାଣୀ ଠିକଠାକ ହୁଅନ୍ତା।
ହୁଁ।
ଆଜ୍ଞା ପଇସା ତୋଳଉଛନ୍ତି ପଇସା ତୋଳେଇ ଦେଇକି ତାଙ୍କର ଠା ଠାକୁରଙ୍କ ପାଖରେ ମାନେ ସବୁ ଶସ୍ତା ଜିନିଷ ନେଇ ପଳେଇ ଆଉଛନ୍ତି। ଭୋଜି ଖାଇଲା ବେଳେ ଗାଁ ଚାରିଆଡେ ଡକା ହେଲା ସେ ଆସି ଭୋଜି ଖାଇବାକୁ ଆସିବେ ମେନେଲା କେତିକି ଲୋକ ଖାଇଥିବେ କି ନାଇଁ ସରିଯାଇଥିବ ଭୋଜି। କଣ ତାକୁ କରିବ କହନି?
ତା କ ମାନେ ପଇସା ନିଅନ୍ତୁ ସେଇ ଭଳିଆ କରନ୍ତୁ କାମ।
କହ ନା।
ପଇସା ନିଅନ୍ତୁ କିଛି ନାହିଁ ସେଇଭଳିଆ କାମ କରିବା ଦରକାର ନା ଆଉ।
ଓ ହ ପଇସା ନିଅ ତ କିଛି ନାହିଁ କିନ୍ତୁ କାମ କରୁଥିବା ଦରକାର ଆଉ।
ଆଉ ମୁଁ ଯୋଉ ଗେମ୍ ସେଥିଲି ଯେ ଭିଜି ଭେଜିଟା ଭଳିଆ ମୁଁ କରିଥିଲି ଯେ।
ବି ଯିବ ସେଟ ଯୋଉ କଷ୍ଟ ମଡୁ ତ।
ହଁ ସେଇଟା ମୁଁ ରଖିଦେଇଛି ଟିକେ ଯେମିତି ଆଉ।
ହଁ। ଖେଳ ଯୋଉଟା ତତେ ଯୋଉଟା କମ୍ଫର୍ଟେବଲ ହେଲା ସେଇ ଅନୁସାରେ ଖେଳେ ମତେ ଏଇଟା କମ୍ଫର୍ଟେବଲ ହେଲା ମୁଁ ଏଇଟା ଲବର ଦି ଟା ନେଇଜୀମି ଏଇ କଷ୍ଟମର ଟେ ଅଛି ଯଉଟା ତତେ କହ ହବ କମ୍ଫର୍ଟବଲ ସେଇଟା ତୁ ଲଗେଇ ଖେଳିବୁ ଆଉ ସେଥିରେ କଣ ଅଛି। ଯାଇକି ପଡ ହଁ ହ୍ୟାଲୋ ହଉ
ହି ସିଏ ମୋଆଗରୁ ସେଇଗଳିଆ ଖେଳୁଥିଲି ମତେ ରାହୁଲ କହିଲା। ହେଲା ଶିବୁ ନାଇଁ ଏଇ ସେଟିଂ କରିଛି ଏଇ ସେଟିଂ କରିଦେ ତୁ ବି ଭଲ ମାରିବୁ। ମୁଁ କଲାଠେ ତତେ ମୋର ଆ ବାଜିଲାନି ବେଶୀ ଭଲ ଭଇ ଏଥରକ ଭଲ ବାଜିଛି।
ହଁ ହଁ ମା ସେଇଟା ବାବୁନି ଏ ଜଣ ବାଜିବନି ସେ ନିଜର ଗୋଟ ପ୍ରପର ଗୋଟେ ସେଟିଂ କରିବ ସେଇଥିରେ ଖେଳ ଭଲ ହବ।
ହଁ
ହଉ
ହଁ
ହ୍ୟାଲୋ
କିଏ
ସେ ଉପରକୁ ପଳେଇବା ସେମାନେ ବଡ ବାପା ଅଛନ୍ତି ସେନା ଭକର ଭକର ହେବେ ଜମାରୁ ଶୁଣେଇ ଦେବେନି।
ଦେ ମୁଁ ଏ ଖରା ହଉଯିବ ବୋଲି ନା।
ମୁଁ ବା ଖରା ହଉଛି ମୁଁ ସେଇଥିପାଇ କହୁଥିଲି ପୋଖରୀ ହୁଡାକୁ ପଳେଇ କାଇଁକି ଘର ଭିତରେ ଏଇନା ବସି ପାରିବନି ନା ବଡା ପା ଏଇନା ତାଙ୍କର ଗପିବେ ବକର ବକର ହେବେ ସେ ସମୟରେ ବସେଇକ ଉଠେ ଶୁଣେଇ ଦେବେନି।
ଏଇ ଛତରେ କଣ ପୁରା ୱିଟେ ଇଏ ପେଣ୍ଟ ହେଇଛି ନା କ
ହଁ ମାନେ ପୁରା ଘରଟା ପୁରା ଥଣ୍ଡା ରହିବ ବୋଲି ଚୂନ ଚୂନ ବୋଳାହେଇଛି।
ଇ ଆଖି କଣ ହେଇଯାଉଛି ଆଉ।
ହୁଁ ଆଖି କଣ ହେଇଯାଉଛ ପା
ଭାଇ ଅଛି ମୁଁ ଏଇଠି ଠିଆ ଆଇ କଥା ହଉଛି ଆଉ ପୁରା ଛାଇରେ।
ହଁ ସେ ହଁ ସେ ଛାଇରେ ଠିଆ ସେଇଠି ଠିଆ ହେଇଥିଲା।
ଆଜ୍ଞା ତଳେ ଆଉ ଜଣେ ହେ ଦେଖା ହାଉଛି।
ହଁ ରାତିରେ ଦେଖିବା ଆମର ଏ ପୁରା ଯୋଉ ଥଣ୍ଡା ପୁରା ହବ ଭାଇରେ। ପୁରା ବଢିଆ ଲାଗୁଛି ରାତିରେ ପୁରା ବାହାର ପାଟ ପବନ ଆସୁଛି। ପୁରା ଥଣ୍ଡା ଲାଗୁଛି ଭାଇ ମୁଁ ପୁରା ବସିକି ଏଠି ଅଛି ନେଇଆଉଛି ସୋଲା ଫୋଲା। ବସିକି ଏଠି ଗେମ୍ ଖେଳୁଛି। ରାତିରେ ପୁରା ବଢିଆ ଥଣ୍ଡା ଲାଗୁଛି ଆଁ।
ବଢିଆ ଏପରି ପୁରା ଏଇ ଯୋଉ ଗୋଲା ଟେବୁଲ ଗୋଲାପ ଫୁଲ କିଏ ଲଗେଇଗଲା ଏତେ ହେଇଗଲାଣି?
ଆମ ଦାଣ୍ଡରେ ତ?
ହୁଁ ହୁଁ।
ହୁଁ ମୋ ଦେଇ ଲଗେଇଥିଲା। ଦେଇ ଲଗେଇଥିଲା ସେ ତାର ହେଇ ହେଇ କେତେ ପୁରା ହେଇଗଲାଣି।
ହଁ ଏଇ କୁଣ୍ଡରେ ବିି ଲାଗିଛି ଅଳ୍ପ।
ହୁଁ ପୁଳାଏ ହେଇରାଣି ସେ।
ହୁଁ ଆଉ ତମର ଏଇଟା ପୁରା ଲାଗି ଇଛ ନା। ସଫଳ ଟା ପା ଲାଗିଛି ତମର ପୁରା ଲାଗିଛି।
ସତ ଆମର ଏପଟେ ସେପଟେ ଦିଟା ଲାଗିଛି ଆମର ଏଇ ଘର ଟା ହେଇନଥିଲା ଆମର ଏଇ ଘର ଟା ଅଧା ଯାଙ୍କେ ହେଇଥିଲା। ତାପରେ ଯେମିତି ଆମର ଅଲଗା ହେଲେ ସେଇ ଟାଇମ ରେ ତାପରେ ଭା ହୋ ମଝିଆ ଭାଇ ହରିକା କହିଲେ ସବୁ ଏଠିକି ତ ପଳେଇଆସିବ ଆ ଛତିଶଗଡ ରେ କିଏ ରହିବନ ଛତିଶଗଡରେ ରହୁଥିଲେ ତାର ସେଇଠୁ ମୋ ରା ମଝିଆ ପାଙ୍କରେ ଚାକିରି ସରିଗଲା। ସେ ପଳେଇ ଆଇଲେ ରାଜୁ ଭାଇଙ୍କର ପୁଣି ଚାକିରି ହେଇଗଲା ଏଇ ଓଡ଼ିଶା ରେ ଆଉ ଓଡ଼ିଶା ରେ ହେଇଗଲା ସେ କାହିଁ ବେକାର ରେ ଛତିଶଗଡ଼ ରେ ରହିବେ। ସେଇଥିପାଇଁ ସେ ଏଇଠିକି ପଳେଇ ଆଇଲେ।
ହଁ ଭାଇ ପଛ ଘରେ ବି ବହୁତ୍ ଜାଗା ଅଛି ଭଲ।
ଉଁ ପଛ କରେ ବି ଜାଗା ଅଛି ଆମର ଘର ଟା ଆଉ ଟିକେ ପଛକୁ ହେଇଥିଲେ ଭଲ ହେଇଥାନ୍ତା ବୁଝିଲେ ନା। ଆଗକୁ ହେଇଯାଇଛି ରାସ୍ତାରେ ଗାଡ଼ି ଫାଡ଼ି ଯାଉଛି ଧୂଳି ଫୁଳି ଉଡି଼କି ଘର ଭିତରେ ହିଁ ପଉଛି।
ହୁଁ ହୁଁ ହୁଁ
ଆ ଭାରି ଅସୁବିଧା ହେଲା ସେଇଟା ଗୋଟେ ଭୁଲ୍ ହେଇଗଲା ନହେଲେ ସେ ଆମର ଘରଟା ଯଦି ଆଉ ଟିକେ ପଛକୁ ହେଇଥାନ୍ତା ତାପରେ ବଗିଚା ଫଗିଚା ଯଦି ଘର ଆଗରେ କରିଥାନ୍ତେ ପୁରା ଦେଖା ହେଇଥାନ୍ତା।
ହୁଁ ସେଟା ବଢ଼ିଆ ଲାଗିଥାନ୍ତା ହଁ। ଏବେ ବି ଭଲ ଲାଗୁଛି ଏତେ ବି
ନାଁଇ ଏବେ ବି ଭଲ ଦେଖାଯାଉଛି। ଏବେ ବି ମାନେ ଯିଏ ଘରକୁ ଆସିବ କହିବ ଘର ଆଗଟା କଣ ଏମିତି ଯେତେବେଳେ ସିଏ ବାରିଆଡେ଼ ଦେଖିବ ତା ମନ ମୁଗ୍ଧ ହେଇଯିବ କେତେ।
ହୁଁ ବାରିଟା ବହୁତ୍ ବଢ଼ିଆ।
ଏଇଠି ପୁରା ଛତ ଉପରେ ଦେଖିଲା ପୁରା ଯାହା ପୁରା ସୁନ୍ଦର ଦେଖାଯିବ ବାରିଟା।
ହଁ ତମ ପୁରା ଇଏଟା ନା ପୁରା ଜାଗା ଅଛି ବଡ଼ ପଛ ପୁରା ବଡ଼ ଜାଗା ଟା।
ବଡ଼ ଜାଗା ଟା ଅଛି ସେ ବଗିଚା ବଗିଚା ହେଇଛି ବଗିଚା ପନିପରିବା ସବୁ ଗଛ ଲଗା ହେଇଛି। ସବୁ ପ୍ରକାର ଶାଗ, ଅଁଳା ଗଛ। ଏଇଟା ସେଇଟା ହଉଛି ଆମ ଗୁହାଳ ଘର ମୋ ବଡ଼ବାପା ଘର ଗୁହାଳ ଘର କରିଥିଲେ। ଗୁହାଳ ଘର
ଏ ନାଇଁ ନାଇଁ କି ଗଛ ଏଇ ଗଛ ଲଗା ହେଇଛି।
ଗଛ ଏଟା ମନ୍ଦାର ମନ୍ଦାର।
ପତ୍ର ପତ୍ର।
ଓ ହୋ ହଉ ହଉ ତୁ ଆସେ କ୍ଲବ ଘରୁ ଆସ ମୁଁ କ୍ଲବ ଘରେ ବଇଚି ଆଁ।
ହଉ ହଉ ମୁଁ ରଖୁଛି।
ହଉ।